ହାଲୋ।
ଆଜ୍ଞା ମ୍ୟାମ୍।
ଆଜ୍ଞା କୁହନ୍ତୁ, କଁ କହିଲେ?
ମୋ ଭଏସ୍ ଆପଣଙ୍କୁ କ୍ଲିୟର ଶୁଭୁଛି ଏବେ?
ହଁ -ହଁ ଶୁଭୁଛି।
ଆଚ୍ଛା ଭଲ ଅଛନ୍ତି।
ହଁ- ହଁ ଭଲ ଅଛନ୍ତି। ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଆମ ଘରେ ମୁଁ ରୁହେ, ମୋ ବଡ ଦିଦି ଅଛି। ମୋର ଆଉ ଜଣେ ଦିଦିଙ୍କ ପୁଅ ସିଏ ବି ଅଛନ୍ତି, ମୋ ବାବା, ମୋ ବୋଉ।
କଁରୁଚ୍ ଆମ ଘରେ ଅଛନ୍ତି ବାପା, ବୋଉ, ଜେଜେମା। ଦାଦା, ଖୁଡି, ବଡ ଭାଇ, ବଡ ଭଉଣୀ ଆଉ ସାନ ଭାଇ ଅଛନ୍ତି।
ଆରେ ବାପ୍ ରେ ତା ଟା ଆପଣଙ୍କର ଯୌଥ ପରିବାର ତାମାନେ।
ହଁ -ହଁ।
ଆପଣଙ୍କୁ କେମିତି ଲାଗେ ଯୋଉ ଯୌଥ ପରିବାର ଭଲ ଲାଗେ ନା ନାଇଁ ଆ ମୁଁ ଏବେ ଆପଣଙ୍କ ପୂର୍ବରୁ କଥା ହଉଥିଲି କିଛି ଜଣଙ୍କ ସହ ସେ ମତେ କହିଲେ ଯେ ଯୌଥ। ପରିବାର ରେ ପ୍ରାଇଭେସି ଦରକାର୍। ପ୍ରାଇଭେସି ଦରକାର୍ ହୋଉଛି। ଯୌଥ ପରିବାର ରେ ପ୍ରାଇଭେସି ମେଣ୍ଟେନେ କରିପାରୁନି ମୁଁ। ଆଉ-ଉ ତାହେଲେ ଆପଣଙ୍କର ସେଇ ତାକୁ ନେଇକି ଆପଣଙ୍କର କେମିତି କଣ ମତାମତ।
ନାଇଁ ନାଇଁ ଆମର ଆମେ ବୋହୁତ୍ ଖୁସିରେ ବି ଅଛୁ, ଯାହାବି ପ୍ରୋବ୍ଲେମ୍ ମାନେ ଯାହାବି ଅସୁବିଧା। ଆସୁଛି ଆମେ ମିଶିକି ମାନେ ତାକୁ ଇଏ କରୁଛୁ ସବୁ ସମ୍ଭାଳୁଛୁ କିଛି ବି ଅସୁବିଧା ହଉନି।
ହଁ ମାନେ ଯୌଥ ପରିବାରରେ ପର୍ବପର୍ବାଣୀ ଗୋଟେ ହଉ କି ଯାନି ଯାତ୍ରା ପୁନେଇ ପର୍ବ ପିଠା ପଣା ଯାହାବି କିଛି ହଉ ସମ ତେ ମିଶି ମାସି ଭାଗ ବାଣ୍ଟି କରନ୍ତି ଖାପିଅ କରନ୍ତି ମଜା ମସ୍ତି ଚାଲେ। ଆଉ ଏକକ ପରିବାରେ କଣ ସେଇଟା ମଜା ସେ ତ ଅ କେୟାର ଟେକର ରଖି ଦିଅନ୍ତି ପିଲାମାନଙ୍କର ଯତ୍ନ ନେବା ପାଇଁ।
ହଁ।
କେମିତି ଆଉ ଚିହ୍ନିବ ପରସ୍ପରକୁ ମାନେ
ହଁ-ହଁ। ଏତେ ବି ହଁ
ଠିକ୍ କଥା।
ଆଉ କଣ କୁହନ୍ତୁ?
ଆପଣଙ୍କର ପକୁଡି ଛଣା ହେଇଥିଲା ପକୁଡି ସରିଲାଣି ଆପଣଙ୍କର।
ହଁ ହଁ ମୁଁ ଖାଇସାରିଲୁଣି ବି।
ଆଚ୍ଛା ଆପଣଙ୍କ ପଢାପଢି କେମିତି ଚାଲିଚି?
ହଁ ଭଲ ଚାଲିଚି ଆଉ। ଆପଣ ଏବେ କଣ କରୁଚନ୍ତି?
ମୋର ଏବେ ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର ଚାଲିଛି।
ଓହୋ ଆଚ୍ଛା ସେମିଷ୍ଟାର ତ ଆଗକୁ ଆସିଥିବ ନା ସେମିଷ୍ଟାର ସଇଲାଣି।
ହଁ ଆମର ଆଗକୁ ଫୋର୍ ସେମିଷ୍ଟାର୍ ଚାଲିଚି ଆସିବ ଏବେ ଆଉ ଦିଟା ଉଇକ୍ ପରେ ଆମର ଫୋର୍ ସେମିଷ୍ଟାର ଅଛି।
ଓହୋ କୋଉ ଅନର୍ସ?
ମୋର ଓଡିଆ।
ଓହୋ ଓଡିଆ ବାଡି ଭାରି ବଢିଆ।
ହଁ ହଁ ଓଡିଆ ମୁଁ ଓଡିଆ ମୋ ଭାଷା ଓଡିଆ ମୋ ମାଟି ଓଡିଆ। ଓଡିଆ ଝିଅ ଆମେ ବିରା ଆଉ ଓଡିଆ ନବାନି ଆଉ କଣ ନବା।
ହଁ।
ଆପଣଙ୍କର କଣ ଇଚ୍ଛା ଅଛି ପ୍ଲସ୍ ଟୁ ପରେ ଆପଣ ପ୍ଲସ୍ ଥ୍ରୀ କରିବେ ନା ନାଇଁ। ଆ ପ୍ଲସ ଥ୍ରୀ ପରେ କିଛି ଆନରସ୍ ନେବେ କି ଏ ପ୍ଲସ ଟୁ ପରେ ଅନର୍ସ ନେବେ ନା ନର୍ସିଂ ହଁ ମୁଁ ସେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ପଚାରୁଥିଲି। ନର୍ସିଂ କରି ହଁ ବଢିଆ ନର୍ସିଂ କଲେ ଆକ୍ଚୁଆଲି ଗମେଣ୍ଟରେ ନହେଲେ ବି ପ୍ରାଇଭେଟ୍ ରେ ଆପଣ ରହିିକି ଚାକିରି ମାନେ ରୋଜଗାର କିଛି କରିପାରିବେ।
ହଁ-ହଁ। ଆଜିକାଲି ତ ଯେମିତି ମାନେ ଯୁଗ ହେଲାଣି ଏ ମାନେ ଚାକିର ବି ଏତେ ମିଳିବା ମାନେ ଅସ୍
ହଁ ବହୁତ୍ କଷ୍ଟ ଆଜ୍ଞା ଦେଖନ୍ତୁ ପଇସା ଯଦି ପାଞ୍ଚ ଟଙ୍କା ଆମେ ରୋଜଗାର ନ କରିପାରିବା ତା ହେଲେ ବୋଧହୁଏ ଆଉ ବଡ ହେଲା ପରେ ଆଉ ଘରେ ପଇସା ଟଙ୍କାଟେ ବି ହେଉ ନା କାଇଁ ମାଗିବାକୁ ଖରାପ ଲାଗିବନା ନିଜକୁ। ଆଉ ଯଦି ଆମେ ପାଞ୍ଚ ଟଙ୍କା ରୋଜଗାର କରୁଥିବା ତାହେଲେ ଆଉ ଦି ଟଙ୍କା ମିଶେଇକି ଆମେ ଘରୁ ମାଗିକି କିଛି ପାଇଁ ଦେଇପାରିବା ଆଉ ଯଦି ଆମେ ପାଞ୍ଚ ଟଙ୍କା ହିଁ ଇନକମ୍ କରୁନଥିବା ତାହେଲେ କଣ କରିବା ଆଉ ଆମେ?
ହଁ ହଁ।
ସେଇଟା ହଉଚି କଥା ତେଣୁ ନର୍ସିଂ ଟା ଭଲ କୋର୍ସ କିଛି ଅସୁବିଧା ନାହିଁ ଆପଣ ନର୍ସିଂ କରନ୍ତୁ ବଢିଆ। ସେଇଟା ଫା-ଆପଣ କଣ ଗମ୍ ମାନେ ଗମେଣ୍ଟରେ ଟ୍ରାଏ କରିବେ ନା ନାଇଁ ଫଇନାନ୍ସିଆଲ ପଇସା ଦେଇକି?
ନାଇଁ ନାଇଁ ଗମେଣ୍ଟରେ ଭାବ-ଭାବିଚି ମୁଁ କରିବା ପାଇଁ।
ହଁ ବଜେଇ ଦିଅନ୍ତୁ ନିହାତି ଭାବେ ବଜିିଯିବ କିଛି ଅସୁବିଧା ନାହିଁ।
ହଁ।
ପଢାପଢି ଟିକେ ଲାଗିଯିବେ କରିଦବେ ହେଇଯିବ ଆଉ।
ହଁ ଆପଣଙ୍କ ଆଡେ ଏବେତ ରଜ ପର୍ବ ଯାଇଥିବ କେମିତି କଣ ପାଳନ କରୁଚନ୍ତି?
ରଜ ତ ହଉଚି ଆମ ଗାଁ ରେ ଆଉ ଖଣ୍ଡମଣ୍ଡଳରେ ଆଉ କିଛି ସେମିତି ଭଲ କିଛି ହୁଏନି ଆମର ରଜଟା ହିଁ ଗୋଟେ ହଉଚି ବଡ ପର୍ବ ଆମ ଗାଁର।
ଏଣୁ ରଜକୁ ଚ୍
ଚାରି ଦିନ୍ ଯା ଚାରି ଦିନ୍ ଯାକ ଆମ ଗ୍ରାମ ଦେବୀ ଯିଏ ଅଛନ୍ତି ଗ୍ରା--ବୀ ମାନେ ଯିଏ ଆମକୁ ଯୋଉ ବିଲ ଜମି ସେଇ ଜମି ମଝିରେ ସିଏ ଆମୁକୁ ପ୍ରଥମେ ଜଗିକି ରହିଥିଲେ ଆମ ଗାଁକୁ। ସିଏ ଆସିଲେ ଏଠି ଆଉ ଜଣକ ଗାଁରୁ ଗୋଟେ ଚୋର ତାର ଚୋରଇକି ଆଣିଥିଲାହାରି ଆଉ ନେଇ ପାରିଲାନି ତ ତେଣୁ ତାଙ୍କୁ ଗହିର ମଝିରେ ଥୋଇଦଲା ତେଣୁ ସେଇ ଦିନଠୁ ସେ ଆମ ଗାଁର ଯୋଉ ଲୋକମାନେ ସେଇ ଗହିର ବାଟେରେ ଯାଆନ୍ତି ଯୋଉ ଛଡା ନିଛାଟିଆ ଜାଗା ଟା ସିଏ ଜଗିକି ସେଠି ଅଛନ୍ତି। ସିଏ ଆସନ୍ତି ସେଇ ଚାରି ଦିନ ଯା କ ଆମ ଗାଁ ରେ ବୁଲନ୍ତି ଭୋଗ ଖାଆନ୍ତି। ଆମର କଳା ଆ ଧଳା ନାଲିଆ ତିନିଟା ଯାକ ଘୋଡା ଆସେ। କଳା ଧଳା ନାଲିଆ ଘୋଡା ଆସନ୍ତି ସେମାନେ ବୁଲନ୍ତି ଗାଁ ଗୋଟାଯାକ। ତାପରେ ପଟୁଆର ଆସେ ବିଭିନ୍ନ ପ୍ରକାର ରାମ ଲକ୍ଷ୍ମଣ ସୀତା ଭାଲୁ ବାଘ ହାତୀ ଆଉ ଯୋଉ ବା କଣ ଶିକାର ଏସବୁ ବିଭିନ୍ନ ପ୍ରକାରର ବାହାରିକି ସେମାନେ ଆସନ୍ତି ପଟୁଆର ଆମର ଆସେ ଡିଜେ ଫିଜେ ଲାଗେ। ଆଉ ସଂକ୍ରାନ୍ତି ଦିନଠୁ ନାଚ ହୁଏ ପହିଲି ପହିଲି ରଜ ଦିନ ନାଚ ହୁଏନି ସଂକ୍ରାନ୍ତି ଦିନଠୁ ନାଚ ଚ ହୁଏ।
ଓହୋ। ହଁ ହଁ କରୁଚି। ଓ ହ୍ଵାଟସପ୍ ରେ ଜଣେ କଲ୍ କରୁଚନ୍ତି ତଁ ସେଇଟା
ଓହୋ ଆପଣ ସାାଇଲେଣ୍ଟ୍ କରିଦିଅନ୍ତୁ ଫୋନ୍ ଟାକୁ। ସାଇଲେଣ୍ଟ୍ କରନ୍ତୁ ସେ ହେଇଯିବ।
ହଁ ହଁ ହଁ ଏଥର କୁହନ୍ତୁ।
ହଁ ସେ ଆମେ ସା ରିଜେକ୍ଟ୍ ହେଇଯିବତ ତେଣୁକରି।
ଓହୋ ଓସ୍ ଆଚ୍ଛା କୁହନ୍ତୁ?
ଆପଣଙ୍କର ପ୍ରିପାରେସନ୍ କେମତି ଚାଲିଚି ଆପଣ ପ୍ଲସ୍ ଟୁ ସାଇନ୍ସ ରେ? ତ୍ର
କଣ କହିଲେ
ମୁଁ କହିଲି ପ୍ଲସ ଟୁ ଆପଣଙ୍କର ସାଇନ୍ସ ନା।
ମୋର ଆର୍ଟସ୍।
ଆର୍ଟସ୍ ବଢିଆ କଥା ମୋର ବି ଆର୍ଟସ୍ ଆଛା ଆପଣ। କଣ କଣ ସବଜେକ୍ଟ ନେଇଛନ୍ତି ପଲିଟିକାଲ ସାଇନ୍ସ ଆଉ?
ହଁ ହଁ ପଲିଟିକାଲ ସାଇନ୍ସ ଅଛି ହୋମ ସାଇନ୍ସ ବି ଅଛି। କମ୍ପଲସରୀ ଓଡ଼ିଆ ଆଉ ସାନ୍ସକ୍ରିଟି ଇଂଲିସି।
ହୋମ ସାଇନ୍ସ କଣ ଗୋଟେ?
ଆଉସ ହୋମ୍ ସାଇନ୍ସ ହୋଉଚ୍। ଯେ ଯୋଉ ସିଲେଇ ହରିକା କି ରୋଷେଇ କାର୍ଯ୍ୟ ଏଗୁଡା ବି ଆମ କଲେଜରେ ଶିଖାନ୍ତି।
ଭୋକେଶ୍ନାଲ ପରୀକ୍ଷା ଯୋଉ ଭୋକେଶ୍ନାଲ୍ ପରୀକ୍ଷା ଯୋଉଥାଏ ଗୋଟେ।
ହଁ।
ହଁ।
ହୁଁ ହୁଁ ଆଉ ମାନେ କେତେ ଗୁରେ ବି ମାନେ ସିଲେଇ ବି ଆମକୁ ଶିଖାନ୍ତି। ଏ ମାନେ କେଉ କୋଉ କୋଉ ସିଲେଇ ନ ମାନେ ହାତ ସିଲେଇ ମାନେ ଯେମତି ସାଟିନ୍, ଇଏ ହରିକା କେତେ ପ୍ରକାର ସିଲେଇ ବି ଆମକୁ ଏବେ ମାନେ ଶିଖେଇ ହେଉଛନ୍ତି।
ଆଛା ଆଛା। ବଢିଆ କଥା ମୁଁ ଟେନ୍ଥରେ ଆମର ତ ସେ ଗୁରା କିଛି ନଥିଲା। ଟେନ୍ଥରେ ଶୁଣିଥିଲି ମୁଁ ସେଇ ଭୋକେଶ୍ନାଲ୍ ସିଲେଇ। ସିଲେଇ ଥାର୍ଡ ଲାଙ୍ଗୁଏଜ୍ ହିନ୍ଦୀ ଫିନ୍ଦି ଆର ସବୁ ଥିଲା ବୋଲି।
ଅ ହ ଆଚ୍ଛା।
ଆପଣଙ୍କର ଟେନ୍ଥ ରେ ଥିଲା ସିଲେଇ ଫିଲେଇ।
ନାଇଁ ନାଇଁ। ହଁ।
ଟେନ୍ଥ ରେ ମୁଁ ଶୁଣିଥିଲି ଏ ସବୁ ବିଷୟରେ ଥିଲା ବୋଲି।
ଓହୋ ଆଛା। ଆପଣଙ୍କୁ କୋଉ କୋଉ ଜାଗା ବୁଲିବାକୁ ଭଲ ଲାଗେ, କଣ କହିଲେ।
ହ
ଶୁଭୁନି ଭଲରେ।
ମୁଁ କହିଲି ଆପଣ କୋଉ କଲେଜରେ ପଢ଼ୁଛନ୍ତି ବର୍ତ୍ତମାନ।
ମୁଁ ଗୋପବନ୍ଧୁ ସାଇନ୍ସ କଲେଜ।
ଆଚ୍ଛା ଆଚ୍ଛା ଆଚଛା ବୁଲିବା କଥା କହୁଛି ମତେ ମତେ ତ। ଆଜ୍ଞା ବୁଲିବାକୁ ହିଁ ପସନ୍ଦ ଆପଣ ଜାଗା କଥା ପଚାରିଲେ ମୁଁ ଆଉ କଣ କହିବି। ମତେ ବୁଲିବାକୁ ହିଁ ପସନ୍ଦ।
ଅ।
ମାନେ ସେ ଯୁଆଡେ ବି ହଉ। ଏଭ୍ରିଥିଙ୍ଗ ସବୁ କିଛି ବୁଲିଆ ନା ଧରିଲେ ହିଁ ମୁଁ ଖୁସି ହେଇଯାଏ।
ଅ ହ ଆଛା।
ଏ
ଆଉ ଆପଣଙ୍କ ଘର ପାଖା ପାଖି ମନ୍ଦିର ବି ଅଛି।
ହଁ ଆମର ଯୋଉ ଦ୍ଵିତୀୟ ସିକ୍ଷେତ୍ର ରଣପୁର ପ୍ରଥମ ଶି। ଶ୍ରୀକ୍ଷେତ୍ର ପୁରୀ ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁର ଆମର ରଣପୁର ମନ୍ଦିର ପାଖରେ। ମଣିନାଗ ଟେମ୍ପୁଲ ଅଛି। ନୟାଗଡ ସାଇଟ ରେ ବୈଷ୍ଣବୀ ଦେବୀ ଆ ଫତେଗଡ୍ ରାମ ମନ୍ଦିର। ତାପରେ ଲଡୁବାବା ଆ ଲଡୁବାବା ମନ୍ଦିର ଅଛି। ତାପରେ ଆମର ଏପଟେ ଉଁ ଆଉ କଣ ପାଖା ପାଖି। କି ବା ବାଘ ମାରୀରେ ଅଛି ହଟକେଶ୍ଵରଙ୍କ ମନ୍ଦିର ଯୋଉଠି ଯୋଉ ପାଣି ଫୁଟୁଛି ଯୋଉ। ଉଷ୍ଣ ପ୍ରସବଣ ହଟେକେ ଙ୍କ ମନ୍ଦିର ଅଛି ଏପଟେ ଗୋଟ ବଡ ପାର୍କ ଅଛି। ହ ସାଇଡ ପାର୍କ ବହୁତ ସାରା ଜାଗା ଅଛି ଆମର।
କିଛି ରହସ୍ୟ କହିପାରିବେ, କୋଉ ମନ୍ଦିରର ରହସ୍ୟ ତ ଯାହାେଲେ ଥିବ।
ରହସ୍ୟ ମଣିନାଗରେ ମୁଁ ଯେମିତି ଆମ ମନ୍ଦିର କଥା କହିଲି ଯେ। ଆମ ମନ୍ଦିରରେ ଠାକୁରାଣୀ ଆକ୍ଚୁଆଲି ରେ। ଆଗରୁ ନଥିଲେ ସେ ଆଉ ଜଣଙ୍କ ଗାଁ ରେ ଥିଲେ ତାଙ୍କୁ ଗୋଟେ ଚୋର ରାତି। ରାତିରେ ଚୋରେଇକି ଆଣିକି ଆସିଲା ଠାକୁରଙ୍କୁ କେବେ କିଏ ମାନେ ଠାକୁର ମାନେ ସହି ପାରିଲାଣି। ଆଉ ଠାକୁରଙ୍କୁ ତେଣୁ ସେ ଆଣିକି ଆସିଥିଲେ, ଆଉ ନେଇ ପାରିଲେନି, ଠାକୁର ତାଙ୍କ କିଛି ଗୋଟେ। କରୁଛନ୍ତି ଯାହା ଫଳ ରେ ସେ ନେଇପାରିଲେନି। ସେ ଜମି ମଝିରେ ବିଲରେ ପକେଇ ଦେଇେଇ ପଳେଇଛନ୍ତି, ସେଇପଟେ ତାପରେ ଆମର ଆସ୍ତେ ଆସ୍ତେ। ଯେତୁ ରେଲୱେ ଷ୍ଟେସନ ଟା ଆମର ହେଲା ସେଇପଟେ ଗଲା ତେଣୁ କରି। ବାଟ ଫିଟିଲା ଫିଟିଲା ପରେ ଲୋକମାନେ ସବୁ। ସେଇପଟେ ଯିବା ଆସିବା କଲେ ନିଛାଟେ ଜାଗା ଟା ମା ସେଇ ଦିନ ରୁ ଆ ଆମ। ଗାଁ ଲୋକଙ୍କୁ ଜଗେଇକି ବସୁଛନ୍ତି, ଆମ ଗାଁ ଲୋକଙ୍କୁୁ ନୁହେଁ ସେପଟେ ଯିଏ ବି ଯାଏ। ସେମାନେ ନିର୍ଭୟରେ ଯାଆନ୍ତି ଯେହେତୁ ମା ସେଇଠି ବସିଛନ୍ତି। ସେୁ ନିର୍ଭୟରେ ଯାଆନ୍ତି ସେ ପ୍ରତିିବର୍ଷ। ଦଶହରା କୁ ଆସନ୍ତି ବୁଲିବାକୁ ଆଉ ରଜକୁ ଆସନ୍ତି ଗାଁକୁ ବୁଲିବାକୁ। ଭୋଗ ଖାଇକି ଯାଆନ୍ତି ଆଉ।
ଓହୋ ଆଚ୍ଛା।
ଆଉ ମଣିନାଗର ସେମିତି ମଣିନାଗେଶ୍ଵର ଅଛନ୍ତି ସେଠି ସେମିତି। ତାଙ୍କର କିଛି ରହସ୍ୟ ଥାଇପାରେ ମୁଁ କାଇହିଁ ସଠିକ ଭାବେ। କହିପାରୁନି କିନ୍ତୁ ସେଠି ସେମିତି ଉପରକୁ ମଣିନାଗ ଉପରେ ମା ଅଛନ୍ତି ମୁଣ୍ଡିଆ। ଉପରେ ଅଛନ୍ତି ମା ବହୁତ ଉପରେ ଅଛନ୍ତି ଘାଟି ଫାଟି ହେଇଛି ପୁରା ଅଛି ସେ ମନ୍ଦିର ଟା ବଢିଆ ମନ୍ଦିର ହଁ। ଆପଣ ଆସନ୍ତୁ କେବେ ବୁଲେଇଦେବି ଆପଣଙ୍କୁ ରାମଚଣ୍ଡୀ ଅଛି ପାଖରେ ଏଇଠି।
ଓ ହୋ
ବରୁଣେଇ ଖୋର୍ଦ୍ଧା ବରୁଣେଇ ଏଇ ଏରିଆ ଭିତରେ ଆମର ବହୁତ ଗୁଡେ ଜାଗା ଅଛି। ଆମର କୁହ ନୟାଗଡ ରେ ସେମିତି କୁଆଁରିଆ ଡ୍ୟାମ ଅଛି ଗୋଟେ। ତାପରେ ଆପଣ ଆପଣଙ୍କ ପାଇଁ ବଢିଆ ପ୍ଲସ୍ ଥ୍ରି ଯଦି ଆପଣ କରିଥାନ୍ତେ କି ପ୍ଲସ୍ ଆକଚୁଆଲି ଆପଣ ବୁଲିବା ପାଇଁ ଦାସିଆ ଅଜାଙ୍କ ଲାଇବ୍ରେରୀ ଅଛି।
ଓହୋ
ଆ ସେଇଠି ପୁରା ବହୁତ ମାନେ ବହୁତ ଗୁଡେ କଣ୍ଟ୍ରି ର ଦାସିଆ ଅଜା ଲାଇବ୍ରେରୀ ରେ। ବହୁତ ଗୁଡାଏ କଣ୍ଟ୍ରିର କଣ ଅଛି କହିଲେ ସବୁ କଏନ ଗୁଡା ମାନେ ଅଛି କଏନ ଗୁଡା ଯୋଉ ଡଲାର। ଆଉ ଆମର କରେନ୍ସୀ ଆଉ ସବୁ ଅଲଗା ଅଲଗା ମାନେ। ସେ କଣ୍ଟ୍ରି ର ସବୁ କଏନ ଆଉ ନୋଟ ଗୁଡା ସବୁ ସଂଗ୍ରହ କରି ସେଠି ରଖା ହେଇଛି ପୁରୁଣା ଯୁଗର ଯୋଉ ରାଜା ରାଜୁଡା ମାନଙ୍କର ବଡ ବଡ ରାଜା ମାନଙ୍କର ସବୁ ହାତ ଲେଖା ଚିଠି। ବଡ ବଡ ନେତା ମାନଙ୍କର ବଡ ବଡ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ହାତ ଲେଖା ଚିଠି। ସେମାନଙ୍କ ପୋଷାକ ସେମାନଙ୍କ ବାଙ୍କୁଲି ବାଡି। ବହୁତ ଗୁଡେ ଜିନିଷ ବହୁତ ପ୍ରକାର ବହି କେତେ ଗୋପନୀୟ କଥା। ଯୋଉ ସ୍ପଟିକ ଅଛି। ଆଉ ହୀରା ଅଛି ତାଙ୍କ ସେଇ ଯୋଉ ଲାଇବ୍ରେରୀରେ ହୀରା ଅଛି। ତାପରେ ଯୋଉ ଗୋଟେ ହୁଁ କୋଉଟା କୋଉ ନଦୀ ନର୍ମଦା ନଦୀ ବୋଲି ନା କଣ ସେଇଠୁ ଯୋଉ ଗୋଟେ ଲିଙ୍ଗ ବାହାରନ୍ତି ସ୍ୱତଃ ବାହାରନ୍ତି ସେଇଠୁ ଗୋଟେ ଶିବଲିଙ୍ଗ ସେ ଶିବଲିଙ୍ଗ ମ ଧ୍ୟ ଅଛି। ବହୁତ ବଢିଆ ବଢିଆ ଆପଣ ସବୁଠୁ ବେଷ୍ଟ ବା ପାଇଁ ବି ଦାସିଆ ଅଜା ଲାଇବ୍ରେରୀ ରେ ସବୁଠୁ ବେଷ୍ଟ ହେବ ସେଇଟା। ହଉ ମ୍ୟାମ ସମସ୍ତେ ଆମେ ଫୋନ୍ ରଖିଦବା।
ହଉ ଧନ୍ୟବାଦ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନା।